ହ୍ୟାଲୋ।
ହ୍ୟାଲୋ।
ହଁ ଆଉ କଅଁ କରୁଚୁ?
ଏଇଠି ବସଥିଲି ଗୋଟେ ସାଙ୍ଗ ପାଖରେ ଆଉ ତମେ?
ଆଚ୍ଛା ଖାଇ ସାଇଲୁଣି?
ହଁ ମୁଁ ଖାଇସାରିଲିଣି ସକାଳୁ।
ହୁଁ ହଉ ପଢାପଢି କେମତି ଚାଲିଚି?
ହଁ ଚାଲିଚି ଆଉ ଏକ୍ସାମ୍ ତ ଅଛି ଚାଲିଚି ପଢା।
ଉଁ ହୁଁ ହୁଁ ଆଉ ଯୋଉ ଆଜି ଛୁଟି କି?
ନାଇଁ ଏକ୍ଜାମ ହବ ତ ଆମ ପଚିଶି ତାରିଖରୁ ସେଇଥି ଯୋଗୁ ଆମେ କଲେଜ ଯାଉନୁ। ସେମିଷ୍ଟାର ଅଛି।
ହୁଁହୁଁ ଆଉ ରଜ ର କେମିତି କଣ କଲ ବୁଲାବୁଲି।
ହଁ ଆମ ରଜ ଆମ ଗାଁ କୁ ଯାଇଥିଲି। ଆମ ଗାଁ ରେ ତ ଭଲ ଦୋଳି ପଡି ନଥିଲା। ଆଜି ଆମର ଗାଁ ପାଖରେ ରଜ ମହୋତ୍ସବ ହଉଥିଲା ସେଇଠି ସବୁ ଝିଅ ପିଲାମାନଙ୍କର ସବୁ ପ୍ରକାର କମ୍ପିଟିସନ୍ ହେଉଥିଲା। ଆଉ ତାଙ୍କୁ ଉମ ଆଁ।
ଆଚ୍ଛା।
ହ୍ୟାଲୋ।
ହୁଁ ଦୋଳି ହେଇଥିଲା କେତେ ପ୍ରକାରର ଆଉ ଝିଅ ପିଲା ମାନଙ୍କର ସବୁ କମ୍ପିଟିସନ ହଉଥିଲା ଆଉ ଯୋଉମାନେ ଜିତୁଥିଲେ ତାଙ୍କୁ ମାନେ ଉପହାର ବି ଦିଆ ହଉଥିଲା ସରି ପୁରସ୍କାର ଦିଆ ହଉଥିଲା।
ହଁ।
ହଁ ଆମର ବି ଏପଟେ ହଉଥିଲା ରଜରେ ସେମତି ଖେଳ ଦୋଳି ଫୋଳି ସବୁ ହେଇଥିଲା ତାପରେ ଝିଅ ନାଇ ଛୁଆଙ୍କର ହଉଥିଲା ଝିଅ ଛୁଆଙ୍କର ଆଉ ମାନେ ସ ସ୍ତ୍ରୀ ଲୋକଙ୍କର ବି ହଉଥିଲା। ନାଚ ତାପରେ ଖେଳ ସବୁ ହଉଥିଲା ଯୋଉ ଚିୟାର ଖେଳ ନାଇଁ ନାଁ ଯୋଉ ଖେଳନ୍ତି। ହୁଁ ସେଗୁରା ଆଉ ପା ମ୍ୟୁଜିକ୍ ଚେୟାର ଆଉ ପାଟିରେ ଯୋଉ ଆଳୁ ଦେଇକି ସେ ହୁଚି କଣ୍ ଚାମଚ ରେ ସେଗୁଡ଼ା ନାଚ ହେରା ସବୁ ଖେଳ ହଉଥିଲା ଲାଷ୍ଟ ବ୍-ସରିଲା ଯୋଉଦିନ। ଲାଷ୍ଟ ରଜ ଦିନ ତାଙ୍କୁ ପୁରସ୍କାର ଦେଲେ ଆଉ। ସଇଲା ତାପରେ ଆଉ।
ଆଉ କେତେ କଣ ଦୋଳି ହେଇଥିଲା କେମତିଆ କେମତିଆ?
ହୁଁ ଦୋଳି ହେଇଥିଲା ଆମ ଗାଁ ରେ ସେମତି ଭଲ ଭଲ ଦୋଳି ହେଇଥିଲା ଆଉ।
କି କି ଦୋଳି ହେଇଥିଲା?
ଦୋଳି କଇଲେ ତ ଏଇ ଦୌଡା ଆଉ ପଟା ଆଉ।
ଅ ହାଉ ନିଶୁଣି ବାଉଁଶ ଦୋଳି ଆଉ ରାମଦୋଳି ତମ ଆଡେ ହୁଏନି କି?
ନାଁମ ଗାଁରେ ସେଗୁରା କଣ୍ ହୁଏ କି?
ଆଉ ଆମ ଗାଁ ର ଗୋଟେ ଗାଁ ପାଖରେ ଯୋଉଠି ରଜ ମହୋତ୍ସବ ହଉଥିଲା ସେଇଠି ହେଇଥିଲା। ରାମ ଦୋଳି ପଟା ଦୋଳି।
ଆମ ଗାଁ ପାଖରେ ଅଲଗା ମାନେ ଗାଁରେ ଆଉ ଗୋଟେ ସେଠି ହଉଥିଲା ମାନେ ଖାଇ ଦୋଳି ଭଳିଆ। ମାନେ ଯୋଉଟା ବୁଲିବ ନାଇଁ ନାଁ।
ହୁଁ।
ସେଇ ଦୋଳି ବି ହେଇଥିଲା ବାହାରେ ଆମର ଆମ ଗାଁ ଆର ଗାଁରେ ଆଉ।
ହଁ ଆଉ ସେଲିବ୍ରେଟି ବି ଆସଥିଲେ ଯୋଉମାନେ ସବୁ ଅଭିନୟ କରୁଛନ୍ତି। ଟିଭିରେ ତିନି ଦିନ ଯାକ ଆସିଥିଲେ ତିନି ଜଣ ଖଣ୍ଡେ।
ଆମର କେହି ଆସିନାହାନ୍ତି ସେଲିବ୍ରେଟି।
ହୁଁ, ଆଉ ରଥଯାତ୍ରା ତମ ଆଡେ ହୁଏ ନାଁ ନାଇଁ।
ହଁ ରଥଯାତ୍ରା ଏପଟେ ଆମର ଭଲ ହୁଏ ପୁରା ଦେଖିବ ରଙ୍ଗ କପଡା ରଙ୍ଗୀନ କପଡା ଫପଡା ଦେଇକି ଏବେ ଲୋକ ତ ଆମକୁ ଧରିବାକୁ ଦିଅନ୍ତି ନାଇ ହେଲେ ବି ଯେମିତି କରିକି ହେଲେ ଧରିିକି ଧରା ଟାଣିବା ନା ଆଉ ଯାଇଛୁ ରଥଯାତ୍ରା ଦେଖିବାକୁ ମାନେ ଆମର ତ ସେପଟେ କେତେ ମନା ବଜାର ପଡ଼େ ମାନେ ଯେୋଉ ଖେଳନା ଜିନିଷ ପଡ଼େ ଖେଳ ପଡ଼େ କେତେ ସବୁ କିଣା କିିଣି ଜିନିଷ ପଡେ ତମ ଆଡେ ସେମିତି ହୁଏନି କି।
ହଁ ଆମ ଆଡେ ବି ହୁଏ। ଆମର ପୁରା ଏପଟ ମାନେ ଆମର ପୁରା ଦିନ ସାରା ରଥ ଟଣାଯାଏ ଗାଁରେ ହେଲେ କିନ୍ତୁ ଦିନ ସାରା କଣ ପାଇଁ ନା ଏପଟ ଗାଁ ର ଫାଷ୍ଟ ମୁଣ୍ଡରେ ଥିବ ମାନେ ଜଗନ୍ନାଥ ମନ୍ଦିର ହେଲେ ମାଉସୀ ମା ମନ୍ଦିର ଟା ପୁରା ଲାଷ୍ଟରେ ତ ଦିନ ସାରା ଏମିତି ଚାଲିଥାଏ ରଥ ଟଣା ତାପରେ ଆଉଁ। ଦୋକାନ ବଜାର ପଡେ କେତେ ସାରା ଖାଇବା ଦୋକାନ ପଡେ
ହୁଁ ଆମ ଆଡେ ବି ଏମିତି ଆଉ ହୁଁ। ଆଉ ତମ ଗାଁରେ ଗଣେଶ ପୂଜା କେମିତି କର
ଗଣେଶ ପୂଜା ଆମଆଡ଼େ ମାନେ ଗୋଟେ ମାସ ପୂର୍ବରୁ ଆମର ଆମ ଗାଁ ପାଖ ଆଉ ଗୋଟେ ଗାଁ କୁ ଯାଆନ୍ତି ଯୋଉ ମାଟି ଆଣିବାକୁ। ଆମ ଗାଁରେ ଭଲ ମାଟି ନାହିଁ ତ ମାନେ ମୂର୍ତ୍ତି ତିଆରି ହବା ପାଇଁ ସ ମୂର୍ତ୍ତି ବଡ ବଡ ମୂର୍ତ୍ତି ହୁଏ ପୁରା ଦଶ ଫୁଟ ର ତାପରେ ଏମତି ଠାକୁରଙ୍କୁ ମାନେ ତା ମାନେ ଆଉ ଯ ଡେକୋରେସନ କରା ହେଇଥିବ। ସବୁ ସାଜାସଜା କରରେବେ ତା ଦି ତିନି ଦିନ ପୂର୍ବରୁ ବାଉଁଶ ଫାଁସ ପୋତିକି ଆଉ ଗାଁ ପିଲାମାନାଙ୍କ ଯୋଉ ମାନ ଯୋଉ ଅଲଗା ମାନେ କମିଟି ରେ ଯେତେ ଜଣ ଥିବେ ତାଙ୍କର ବ୍ୟାନର ମରା ଯାଏ ସବୁ ଗ୍ରୁପ ନାଁ ଲେଖିକି ଫଟୋ।
ଆମ ଆମ ଆମ ଆଡ଼େ ଆମ ମାନେ ମାସ ନୁହଁ ଆଗରୁ ମାନେ ଗୋଟେ ଆମର କ୍ଲବ ଘର ଅଛି ସେଠି ସାଙ୍ଗ ଛୁଆ ସବୁ ଆସିବେ ତାପରେ ସେଇଠି ସବୁ ମିଶିକି କଥା ହେବା କେତ ଲେଖା କଣ ପଇସା ଉଠାଇବା। ଏମିତି କରିବା ସେମିତି କରିବା କଥା ହେଇଯିବା ମାନେ ଗାଁ ଲିଷ୍ଟ କରିଦେବା ଖାତାରେ ସବୁ। ଲିଷ୍ଟ କରିଦେଇକି ୟାର ମାନେ ୟାରତିକ ନା ୟାରତିକ ଟଙ୍କା ଦବ ଏତିକି ଟଙ୍କା ଦବ ଲିଷ୍ଟ କରିଦବ ତାପରେ ଏମିତି ହବ ଆଉ। ତାପରେ ଯୋଉଦିନ ଗଣେଶ ପୂଜା ତା ପୂର୍ବରୁ ପଇସା ଉଠା ହେଇକି ଏ ପଇସା ଉଠେଇକି ତାପରେ ଉ ସବୁ ମାନେ ଯିବେ ମାନେ ଦଶ ଦିନ ପୂର୍ବରୁ ଯିବେ ଆମର ଡିଜେ ଗାଡି କରନ୍ତି। ଡିଜେ କରନ୍ତି ବୁକିଂ ଫୁକିଂ କରିବାକୁ ସବୁ ଯିବେ ଯାଇକି ଆସିକି ତାପରେ ଅ ସବୁ ଚିଠାରେ ନେଇକି ଆସିଥିବେ ନା ବୁକିଂ ର କରିକି ହିଁ କରନ୍ତି ଆଉ ଗଣେଶ ପୂଜା ଦିନ ସବୁ ତାପରେ ଆମର କପଡା କରାହୁଏ କପଡା କଲେ ଡ୍ରେସ କରା ହୁଏ।
ହୁଁ ହୁଁ ତମ ସମସ୍ତଙ୍କର।
ହୁଁ। ହଁ ସମସ୍ତଙ୍କ ଡ୍ରେସ କରାହୁଏ ଗାମୁଛା କରାହୁଏ ତାପରେ ସମସ୍ତେ ଯିଏ ଯାହା ଆମେ ଜଣକା ସ୍ପ୍ରେ ଗୋଟେ ଗୋଟେ ଗୋଟେ କରାହୁଏ ଯେତେବେଳେ ନାଚୁଥିବ ସେତେବେଳେ ସ୍ପ୍ରେ ମାରିବ ନା।
ହୁଁ।
ଅଧା ଛୁଆ ତ ସ୍ପ୍ରେ ଏକା ଘରକୁ ନେଇଯାଆନ୍ତି ମାରନ୍ତି ନି।
କଣ।
ହଉ ମୁ କହିଲି ଅଧାଛୁଆ ସ୍ପ୍ରେ ମାନେ ଯୋଉ ହାପି ବାର୍ଥଡେ ଯୋ ସ୍ପ୍ରେ ଦିଅନ୍ତି ଯଉ ଫେଣ ବାଲା।
ହଁ ସ୍ନୋ ସ୍ପ୍ରେ।
ସ୍ନୋ ସ୍ପ୍ରେ ହଁ ସେଇଗୁଡା ଏଗୁଡା ଅଧା ଛୁଆ ତ ଘରକୁ ନେଇ ଅଧା ଛୁଆ ତ ଘରକୁ ନେଇ ପଲେଇବେ ମାନେ ସମସ୍ତଙ୍କୁ ଦିଆ ଗୋଟେ ପେଟି ଆଣାହୁଏ ଗୋଟେ ପେଟି କଣ ଦି ପେଟି ଭଳିଆ ଆସେ ହେଲା କି? ହାଲୋ।
ତାପରେ।
ଟିକେ ଆସନ୍ତି ତାପରେ ଉଁ ଏ ଯୋଉ। ଆମର ଯୋଉ କଣ କକରୋଯ ମାରନ୍ତି ନାଇଁ ନା ଯୋଉା ଯୋଉ ଦେଖିଛ ସେଇଗା ମାରିଦେଲେ ଯୋଉ ମରିଯାଆନ୍ତି ଯଉଗା ହଁ। ସେଗୁଡ଼ା ନେଇ ଆସିବେ ସେ ଲାଇଟର ଗୋଟେ ଧରିଥିବେ ଲାଇ ଟର୍ ଅନ୍ କରିଦେଇି ସେଟା ମାରିବେ ନିଆଁ ଜଳିବ ଯେଉଁଟା ଉୁଁ ସେଇଟା ଥରେ ମାରିଥିଲେ ଜଣଙ୍କର ଚୁଟି ଅଧା ପୁଡିଗଲା ହେଲା କିି? ହଁ ଚୁଟି ପୁଡିଗଲା ହଁ। ଚୁଟି ଉଡିଗଲା ତାପରେ ଏମତି ସ୍ନୋ ଫ୍ରେ ସ୍ନୋ ସ୍ପ୍ରେ ସବୁ ମାରିକି ନାଚୁ ସବୁ ଗାମଛା ଫାମୁଛ ବୁଟ ଫୁଟ୍ ପିନ୍ଧିକି ସେଠି ବାହାର ପିଲା ମାନେ ଆମର ଗାଁ ରେ ହଉଛି ଚାରିଟା ସାହି କରାହେଇଛି ହେଲା କି?
ହଁ।
ଚାରିଟା ସାହିରୁ ଆମର ଆମ ସାହି ଡିଜେରେ ତମ ସାହି ପିଲା କେହି ଆସିବ ନାହିଁ ଆମ ସାହି ପିଲା ଆମର କାଲି ଆମର ନାଚିବା। ତ ହୁଁ। ରାତି ସାରା ରାତି ବାରଟା ଗୋଟେ ଦିଟା ହେଇ ତିନିଟା ହେଇଯାଏ ନାଚି ନାଚି ତାପରେ ଯିବା ଭସାଣି କରିକି ଭସେଇ ଦେଇକି ଠାକୁରଙ୍କୁ ତାପରେ ଆସିବା। ଆମର ରଖିଥିବା ପୁରା ବାର ଦେଖିକି ସେ ହୁଁ।
ନନଭେଜ ବାର।
ନା ନା ନନଭେଜ କହିଲେ ହେମିତି କଣ ଆଉ କଣ ନନଭେଜ ଖାଇକି ଯିବ କି ଠାକୁରଙ୍କୁ ଭସେଇବାକୁ।
ନାଇଁ ଆମ ଗାଁ ରେ ହେମିତି କରନ୍ତି ଆମ ଗାଁ ରେ ହେମିତି କରନ୍ତି।
ନା ନା ଏମିତି ଆଇଁଶ ଖାଇକି ଗୋଟେ ଜିିବନା ଗୋଟେ ଠାକୁରଙ୍କୁ ଛୁଇଁବ ଏଟା ଭଲ ନୁହଁ।
ସେଦିନ ପୁରା ମଦ ଫଦ ପିଇକି ଚିକେନ ଫି ଖାଇକି? ଯାଆନ୍ତି ସବୁ ବିସର୍ଜନ କରିବାକୁ। ପୁଣି ଝଗଡା ଲାଗନ୍ତି ଖାଲି ଆମର ବି ସେଇ ତିନିଟା ସାହି।
ହଁ ମଦ ପିଅନ୍ତି କହିବାକୁ ଗଲେ ମଦ ପିଅନ୍ତି କିନ୍ତୁ ଏ ଆଇଁଷ ଫାଇଁସ ଖାଇକି ଯାଆନ୍ତିନି ଠାକୁରଙ୍କୁ ଆମର ଛୁଅନ୍ତିନି କେହି। ସବୁମାନେ ଆଗୁଆଡ଼େ ଗୋଟେ ଟ୍ରାକ୍ଟରରେ ରଖା ହେଇଥିବ ଠାକୁରଙ୍କୁ ପଛୁଆଡେ ଡିଜେ ବାଜୁଥିବ ତା ପଛରେ ସବୁ ନାଚୁଥିବେ। ଆମ ଗାଁର ସ ଆମ ସାହି ଯେତିକି ସ୍ତ୍ରୀ ଲୋକ ଆଉ ତାଙ୍କ ମାନେ ସବୁ ଲୋକ ଯେତିକି ସବୁ ମାନେ ଯାଇଥିବେ କିଏ କଳ ଆର ସାହି ଲୋକ କୋଉଠି ଯଦି ଝଗଡା କରିବେ
ହୁଁ ହୁଁ।
ସେଥିପାଇଁ ଆଉ ହୁଁ। ଏଇ ସେଦିନ ଗଲା ମୋ ଭା ଭାଇ ବାହାଘର ହେଲା କି?
କଣ ଟେ।
ଗୋଟେ ଭାଇ ହବ ଆମ ଗାଁରୁ ମୁଁ କହିଲି ସେଦିନ ଏଇ ହବ ମାସେ ପରିକି ଆମ ଆମ ଘର ପାଖ ଗୋଟେ ଭାଇଟା ହେଲା ତାର ବାହାଘର ହେଲା ତା ବାହାଘର ବରଯାତ୍ରୀ ଯାଇ ଯେ ଆ ମାନେ ସବୁ ଛୁଆ ଆମର ମଦ ପିଇ ଦେଇଛନ୍ତି ହେଲା କିି, ଆ ମାନେ ନାଚି ନାଚି ସମସ୍ତେ ମଦ ପିଇ ଦେଇଛନ୍ତି, ତ ସେଠି ଯାଇକି ନା ନାଚି ନାଚ ତାଙ୍କ ଝିଅ ଘର ପାଖକୁ ପହଞ୍ଚିଲା। ଏ ପହଞ୍ଚିବାରୁ ପଚାଶ ମିଟର ଭଳିଆ ଦୂର ଥିଲା, ହେଲା କିି, ସେଠୁ କୋଉ ପିଲାଗା ଆସିଲେ କେଜାଣି, ଝଗଡା କଲେ ଆଉ, ଜଣଙ୍କ ଘର ଥିଲା, ହେଲା, ଗୋଟେ ବୁଢୀ ମାନ ଗୋଟେ ବୁଢୀ ଟାଇପର ଗୋଟେ ଘର ଟା ହେଲା କି, ତାଙ୍କ ରାସ୍ତା ସାଇଡ ଟା ଝାଟିଝାଟି ଝାଣ୍ଟି ଦେଇ ବୋଜି ଦେଇଥିଲେ, ହେଲା କିି ବୁଝି ଦେଇଥିଲେ, ତ କଣ କଲେ ଏମାନେ ଏମିତି ଝଗଡା ଲାଗିଲେ, ମାଡ଼ ଗୋଳ କଲେ, ତାଙ୍କ ଝାଣ୍ଟି ଏମୁଣ୍ଡିରୁ ସେ ମୁୁଣ୍ଡି ପୁରା ଭାଙ୍ଗିଗଲା। ମାନେ, ତଳେ ଘଲଟି ଘଲଟି ମାଡ, ମାନେ କିଏ କାହାକୁ ଧରୁଛି ଆ କିଏ କାହାକୁ କଲର ଧରିକି ବାଡଉଛି, କିଏ କାହାକୁ ତଳେ ତିକି ବାଡଉଛି, ଠିକ୍ ନାହିଁ କି, ଆମ ଗାଁ ଲୋକ? ହଁ, ଆମ ସାହି ଲୋକ ଆଉ ଆମେ ସବୁ ଯେତେବେଳେ ଆମ ସାହି ଲୋକ, ଆମକୁ ଡାକିକି ନେଇଗଲା ଗୋଟେଏ। ବସ୍ ପାଖୁ, ବସ୍ ରେ ଯାଇଥିଲୁ। ଡାକି ନେଇଗଲା, ହେଲା ଆମ ଆମ ଗୋଟେ ପିଲା ଟା ସେଠି ରହିଯାଇଥିଲା, ହେଲା କି ତ ସେଠିରେ ସ୍ତ୍ରୀ ଲୋକ ଗୁଡ଼ା କଣ କଲେ ତ ଆମ ଗାଁରେ ଗୋଟେ ପିଲାଟାକୁ ଚପଲରେ ବାଡେଇ ଦେଲେ। ତ ହଉ ଠିକ୍ ଅଛି, ସିଏ ଠିକ୍ ସେ ପିଲା କହିଲା, ହଉ ଠିକ୍ ଅଛି। ତମେ ଆଜି ମତେ ବାଡିଇଦେଲ ଚପଲରେ, ଠିକ୍ ଅଛି। ତମେ ଯେତେବେଳେ କାଲି ଆମ ଗାଁକୁ ଯିବ, ପୁଅ ଘରକୁ ଆସିବେ ନା? ନାହିଁ, ଯାହା ହେଲେବି ସମୁଦୁଣି ଦେଖା। ଆସିବ ସେତେବେଳେ ମୁଁ ତମ ସବୁ ସ୍ତ୍ରୀ ଲୋକଙ୍କର ମୁଁ ତମ କଥା ବୁଝିବି, ଆସ। ଡରେ ସେ ସ୍ତ୍ରୀ ଲୋକ ଯେତେଟା ବାଡେଇଥିଲେ, ଗୋଟେ ବି ସୁଯ୍ୟ ତାଙ୍କ ପୁଅ କୁ ଛାଡିଲେନି। ସେମାନେ ଆସିଲେନି ଏଠି, କାଳେ କଥା କିଏ କଣ ବାଡଈ ବୁଡ଼ା ଦବ।
ହଁ, ସେମାନେ ଆଗ ଭୁଲ୍ କରିଛନ୍ତି ନା, ଚପଲ ବାଡେଇ ଦେଇକି।
ଚପଲ କାଇଁବା? ଆରେ, ଝଗଡା କଲେ ତମ ବୁ ଝଗଡାଟା ବୁଝେଇବ ନା, ତାକୁ ଚପଲ ଧରି ବାଡେଇବ? ଆରେ, କେହି ନାଇଁଥିଲେ ହେଲା। ଆମେ ସବୁ ପଲେଇଥିଲୁ। ସବୁ ଛୁଆକା ସବୁ ପଳେଇଥିଲେ, କିଏ କୁଆଡେ ମାନେ ସବୁ ପଛ ଡାକିକି ନେଇଯାଇଥିଲି ଆମର ଲୋକ କେତେଟା? ଆମକୁ ସିଏ ରହିଯାଇଥିଲା ସେଠି। ଆଉ ତ ତାକୁ ସଳା ଘେରିକି ବାଡେଇ ଦେଲେ ସ୍ତ୍ରୀ ଲୋକ ଗୁରା ଚପଲ ରେ। ତ ସିଏ ତାର ରାଗିଗଲା। ପୁରା ଚପଲ ରେ ବାଡିବ, ମାନେ, ତମେ ଗୋଟେ ରାଗିବ ନାହିଁ ନା?
ହଁ, ରାଗିବା ନିହାତି ଜରୁରୀ।
ଆଉ ତମେ ଗୋଟା ବୁଝେଇବ। ଝଗଡା ଟା ହେଲା ଏମିତି କାହିଁ ଝଗଡା କରୁଛୁ? କରନି। ଯେମିତି ଆସିଛ, ବାହାଘରଟା ଭଲରେ ଯାଉ, ଇଏ କର। ଚପଲାରେ ବାଡ଼େଇବା ମାନେ ଆଉ ରହୁଛି ତାହେଲେ।
ହଁ ହଁ।
ହାଲୋ। ହାଲୋ।
ହଁ ହଁ, ରଖ।
ହଉ।